ହାଲୋ।
ଏବେ ଦେଖୁନ ଗୋଟେ କିଏ ଫୋନ କରିଛି କିଛି ଶୁବୁନି।
କିଏ ସେ ସେ ଫୋନ କଲା ଡିଷ୍ଟର୍ବ କଲା ମୋର କ ହଁ।
ଆଜ୍ଞା ଗୁଡ଼୍ ମର୍ଣିଂ।
ସେ
ଶୁଭ ସକାଳ। ଛାତ ଉପରେ ନାବେ
ଛାତ ଉପରେ ବା।
ଆରେ ନି କିିଛି ଶୁବୁନି।
ତତେ କିଛି ଶୁଭିବନି ମୁଁ ପିଜୁଳି ଖାଉଛି। ପିଜୁଳି ଖାଇବୁ ଆଇ।
ହ
ହଁ।
କଅଁ ଛାତ ଉପରେ? ହ୍ୟାଲୋ।
ତୁ କହ ମୁଁ ଶୁଣୁଛି ମତେ ଶୁଭିବ ହଁ।
ଦେହ ଭଲ ଅଛି ନା?
ହଁ।
ଅଛି ଆଉ ଘରେ ସବୁ ଭଲ ନା?
ତ ନା ସବୁ ଝଗ
ଗାଈ ବାଛୁରୀ ଦେହ ଭଲ ଅଛି ନା?
ଗାଈ ଦିହ ଭଲ।
ହଁ।
ହୁଁ।
ଆଉ ତୋ କୁକୁର ଛୁଆ କଅଁ କରୁଛି?
କୁକୁର ଛୁଆ ସ୍କୁଲ କୁ ଯାଇଛନ୍ତି ହଁ।
ଖାଇକି ଶୋଇପଡିଥିବ ଆଉ ରାତିକି ଚୋର ଜଗିବ।
ମଣିଷ ଛୁଆ
ମୋ କଥା ଶୁଭୁଛି ତ।
ହଁ। କହିଯା?
ହ୍ୟାଲୋ।
କହୁନୁ।
ଛାତ ଉପରେ ବା ଅଛୁ କହୁଥିଲୁ ଆଉ କଣ କିଛି କହୁନୁ।
ହେଇପା କହୁଛି ତୁ କହ କଥା ମୁଁ ଶୁଣୁଛି।
କିଏ ମଣିଷ ଅଛନ୍ତି କି କଥାବାର୍ତ୍ତା କରିପାରୁନୁ।
ତୁ କହ ମୁଁ ଶୁଣିବି କଥା ଶୁବୁନି ମୋର।
ସକାଳୁ ରୁଟି ଭଜା ସବୁ ହେଇ ସାରିଲାଣି ନା ଆଜି ଝିଅ ଉଠ ଉଠିଲାଣି ନା ସକାଳୁ ଶନିବାର ସ୍କୁଲ ଯାଇଥିବ।
ସ୍କୁଲକୁୁ ଯାଇଛି ପା।
ହୁଁ।
ହୁଁ।
ତୋଅର
କାଲି ତ ଖାଇ ନଥିଲା ରାଗିକି ଯାଇଥିଲା କହୁଥିଲୁ।
ଆଜି କଥାବାର୍ତ୍ତା ହେଇଯାଇଛନ୍ତି ଟ ଖାଇବେ ଦହିବରା ପଇସା ନେଇକି ଗଲା।
ହ ହ
କାଲି ମୁଁ କହିଲି ଏଠି ଗୋଠ ହେଇଛି ଗୋଟେ ହଁ। ହ୍ୟାଲୋ। ଭାତ ବସେଇଛୁ ଭାତ ବସେଇଛୁ?
ହଁ ଝିଅ କହୁନୁ?
ଭାତ ବସେଇଛୁ।
ତ ପୁଅ ଝିଅ କୁଆଡେ ଗଲେ?
ତତେ ପା କହିନି ସ୍କୁଲକୁ ଯାଇଛନ୍ତି।
ଆ ତାଙ୍କୁ କୁଲ ବିଧା କରିକି ଶୋଇ ବଡ଼ ଏସିି ଲଗେଇକି ଆଉ ଆଜି ରୋଷେଇ କାରନା।
ତା କଣ ଖରା ଦିନେ ଶୀତ ଖରା କାଉଁଳିଆ ପାଗ ଏ ସି ନଗୁଛି
ହଁ ହ
ଆଉ ତୋ ପୁଅ ସ୍କୁଲକୁୁ ଯାଇଛି ନା?
ତୋ ପୁଅ ସ୍କୁଲକୁୁ ଯାଇଛି ନାଲୋ?
କୁ ମର ଆଠଟା ହେଲେ ଟାଇମ ହେଇଯାଉଛି ନା
ହୁଁ ପୁଅ ସ୍କୁଲକୁୁ ଯାଇଛି ନା?
ହଉ
ହେଲୋ।
ତୋ ପୁଅ କଣ କରୁଛି ଆଉ
ନାଇଁ ତ କ ଫଲ
ତୋ ପୁଅ କଣ କରୁଛି?
ତମର ଗୋଟେ ଗୀତ ଅସ ନା
ହଁ
ହେଲୋ।
କହୁନୁ କଥା ମୁଁ ବା କହୁଛି ସୁବୁଛି କଥା
କରିଦଉଛ କି କହିଲୁ ସଛାତ ଉପରକୁ ଯାଇ ଯିବା କହୁ ଯିବୁ
ଛାତ ପୁରରେ ଅଛି ମୋ କଥା ତତେ ଶୁଭୁନି ତୋ କଥା ମତେ ଶୁଭୁଛି ତୁ କହ।
ମୁଁ ତ ପଦାରେ ପୁରା ବସିଛି ପୁରା ଫୁଲ ଟାୱାର।
ତୋ କଥା ଶୁଭୁଚି ସେ ଯୋଉ ବବିତା କଥା ଶୁଭୁଛି।
ତମର ଖାଇଦ ହେଲା।
କବ ନା କବିତା କବିତା ଏ ତା କଣ କହୁଛି।
ହେଲୋ।
ହଁ କହୁନୁ।
ହଁ ଖାଲି ମାରୁଛୁଁ ନା ଆଉ କଣ କହୁନୁ
ମୋ କଥା ତତେ ଶୁଭୁନି ତୁ
ତୋ କଥା କିଛି ସୁ ଭୁନି କିନ୍ତୁ ତୁ କଥା କହିଯା ମୁଁ ଖାଲି ହଁ ମାରୁଛି ଆଉ।
ଦେଖେ ମୋ କଥା ଶୁଭୁନି ସିଏ ମୁଁ କହିବି ସିଏ ହଁ ମାରିବ।
ମୋର ପୁରା ଫୁଲ ଅଛି ଟାୱାର। କିନ୍ତୁ କଥା ଗୁରା ସୁବୁ ନି ତୋର କିଛି
ମ ଅଧିକ ପିଲେଇ ହଉଛି ତାକୁ କହୁଛି ତୁ କହ ତୋ କଥା ମତେ ଶୁଭୁଝି
ଶୁଭୁନାଇ ଆଉ ଆଁ।
ତୁ କ ମତେ ହଲୋ ହେଲା
ହଁ କହୁନୁ କ- ହଁ ଭାତ ବସେଇଛି ଫୁଟିଲା ହେଇ ବକି ବତା ବହିଛି ଆଉ ଘ ଘର ଚାଉଳ ଏଇନା ବସିବ ଦି ଘଣ୍ଟା ଏଇ ଚୁଲିିକତିରେ ବସିବି ଆଉ।
କଣ ଖାଇଛୁ।
ଚାର୍ଟା ବେଳକୁ ଯଦି ପୁଣି ମେଘ ଉଠେଇବ ଆଉ ରୋଷେଇ କରିପାରିବିନି।
ନାଲି ଚା ନା ଧଳା ଚା।
ଏ ଖଡା କାଟିକି ଆସି ରାଇତା କରି ମସଲା କରିଦେଇଛି ଭାତ ଟା ଟିକେ ଫୁଟିଗଲେ ଟିକେ ଦଶ ମିନିଟ୍ ଖଣ୍ଡେ
ହଁ
ତାପରେ ଯାଇକି ବସେଇମି ସେଟା ଆଉ।
ହୁଁ ଆଉ ଡାଲି କରିବୁ ହଁ।
ନିବାରେ
ହଁ ଆଉ ଡାଲି କରିବୁ ନା କଣ କରିବୁ। ହଁ ଖଡ଼ା ରାଇତା ଡାଲି।
ହ ସେ ଆସିବ ଯାଇ ଏଗାରଟାରେ ତାପରେ ଉଁ ଗାଧେଇକି ତାର ଖାଇବ ପଖାଳ ଆଉ।
ସ୍କୁଲ ରେ ଖାଇବ ନା ଲୋ ସିଏ।
ହୁଁ
ସ୍କୁଲ ରେ ଆଜି ଆଜି ହେଲା ମିଲମିକର ବାରି। ସ୍କୁଲ ରେ ଆଜି ମିଲ୍ ମିକର ଖାଇବ କୋଉ କ୍ଲାସ ହେଲା ଲ ତାର କୋଉ କ୍ଲାସ ହେଲା ତାର।
ହଁ କାମ ସରିଲାଣି।
କୋଉ ଶ୍ରେଣୀ ହେଲା ତାର।
ଏ ଚାରିଟା ରୁ ଉଠିଥିଲି ଆଉ ଚାରିଟା ବାଜି ନଥିଲା।
ଆଉ କମଲନା ଦୋକାନ କୁ ଯାଇଛନ୍ତି। ହଲୋ।
ଓ
ଆଉ ପାନ ଖାଇଛୁ ନା ଏବର୍ଷ ରଜରେ ଯୋରିଆ। ରଜରେ କେତେ ଖଣ୍ଡେ ପାନ ଖାଇଛୁ।
ହୁଁ।
ହଁ।
ହ୍ୟାଲୋ।
ତୋ ଝିଅ ତ ନାଇ କିି ନୂଆ ଶାଢୀ ନେଇଥିଲା ନା ରଜରେ।
ହଁ କଉନୁ
ମୁ କଇଲି ତୋ ଝିଅ ତୋ ନାଗି କିି ରଜରେ ନୂଆ ଶାଢୀ ନେଇଥିଲା ନା।
ଝିଅ।
ହଁ।
ହଁ।
ଆଉ କନ୍ ନେଇଥିଲା ତ ନାଗି ତ ପୁଅ ନାଗି ଖପ ନାଗି ହଁ
ନା କଣ ଆଣିବ ତାର ଶାଢୀ ତ ଆକୁ ବୁନି ଦେଇଥିଲା ଯୋଉଟା ଆନିକି ଆସିଥିଲା ବ୍ଲାଉଜ ଫିସ୍ ଦେଇଚି ସିଲେଇ କରିବାକୁ। ତାକୁ କୋଉଥିଲି ଗୋଟେ ଶାଢୀ କିଣିଦବୁ କହିଲା ପଛରେ କିଣିବି ଏଇନା କିଣିବିନି।
ତ୍ରିବେଣୀରେ ଭଲ ଅଫର ତ୍ରିବେଣୀରେ ଅଫର ଶାଢୀ ଅଛି।
ସେଇ ଯାହା ଦେଖିବା ସେତେବେଳକୁ ଯେମିତି ତାର ଥିବ। ତାର ଆଣିବ କି ପଛରେ ଟାଇମୀ ଦେଖିକି ଆଣିବ ସମୟ ଦେଖିକି ଆଉ।
ହୁଁ କେତେ ଟଙ୍କା ବ୍ଲାଉଜ ସିଲେଇ ନେଉଛି ଆମ ଗାଁ ରେ।
ଆଣିଥିଲା ଏଇ ଛ ତୁ ଗୋଟେ କେ ଅଧ କିଲେ ଏ କଥରେ ପିଇିବାରେ
ସେ ତ ପହିଲି ରଜ ଯାଇଥିଲା ଫ୍ରିଜ ରେ ରଖିଥିଲୁ ସେ ତିନି ଦିନ ସେ ଛତକୁ
ଏ ପୁଅ ତାର ମ ପହିଲ ରଜ ଦିନ କହିଲା ମୋର ହଳେ ସାର୍ଟ ପେଣ୍ଟ ମଝି ରଜରେ କଣ ପିନ୍ଧିବି ଏ ସେଦିନ ମ ପ ଫାଷ୍ଟ ରଜ ଦିନ ଦେଖୁନ କେତେ ଜୋରରେ ମେଘ ରା ତିକି ହେଲା। ସେ ରୋଗା ହେରିକା ଗଲେ ତା ପୁଅର ଆଣିବାକୁ ଚେଞ୍ଜ କରିକି ଏ ପୁଣି ଭାଇ ଭଉଣୀ ଗଲେ ଆଉ ଗୋଟେ ପୁଣି ଆଣିକି ଆଇଲା।
ହୁଁ।
ଆଉ ଗୋଟେ ଗଞ୍ଜି।
ହଁ ବା ଫୋନ କରିଥିଲି କହିଲା ମୁଁ ନ
ହଁ ଏଇ ନଠାଗଡରୁ ଦଧିବାବନ।
ହୁଁ ଆସିଲା ସାନ ବୋହୁ ହେରିକା ଆଇଲେ ତାଙ୍କ କରିକି ଆଣିଲି। ଆଉ ସେଇଆକୁ
ଉଁ।
ତୁ ନେଇଥିଲା ପହିଲୁ ରଜରୁ ସେଷ ରଜରେ ଖରାପ ହେଲାନି।
ପହିଲି ରଜରେ ଆଣିଥିଲି ହଳେ ସାର୍ଟ ପେଣ୍ଟ। ପୁଣି କହିଲା ମ ସବୁ ବର୍ଷ ଦି ତିନିହଳ ଆଣନ୍ତି ଏ ବର୍ଷ ହଳେ ଆଉ କାଲି କଣ ପିନ୍ଧିବି?
ହୁଁ ଆମର ଆମର ହଳେ ହଉନଥିଲା ଏଇ ପୁଣି ସେ ତିନି
ଆ ଝିଅ ପୁଣି
ତିନି ରଜରେ ତିନି ହଳ ପିନ୍ଧିବେ ସବୁ
ଆଉ ହଳେ ଆଣିିକି ଆାଇଲା ଆଉ।
ହଁ ସବୁ ଛୁଆ ଲୋ ସେଇଆ କହୁଛନ୍ତି ଆମେ ତିନି ରଜ ତିନିହଳ ପିନ୍ଧିବ ସବୁ ଛୁଆ କହୁଛନ୍ତି ତିନି ରଜ ତିନିହଳ ପିନ୍ଧିବୁ। ସେ ହଳେରେ ଆଉ ସନ୍ତୁଷ୍ଟ ନୁହଁ।
ତୋ ଝିଅ କାଲି ଖାଇଲା ନା ଯାଇକି ଜଳଖିଆ କହୁଥିଲୁ ସ୍କୁଲରେ। ଫୋନ କରିକି ଫୋନ କରିକି କହିବୁ ବୋଲି ଦୋକାନୀ କି।
ମାମୁକୁ ଫୋନ କରିକି କହିଲେ ସେ ଦୋକାନକୁ ଯାଇ କହିବ ଖାଇବ ଯାହା ଖା ଖାଇଥିବ ମୁଁ ପଇସା ଦେମି କାଲି। ଏ ମାମୁଁ ଖାଇଲେ ନାଇ ରୁଟି ଆଣି ଥିଲେ।
ଡେରିରେ ଉଠୁଛି ଆଉ।
ମାମୁଁ ଖାଇଲେନି ରୁଟି ଆଣିଥିଲେ ସେଇଆକୁ ଦେଇଦେଲେ ସେ ତାର ଖାଇଲା। ଆଉ ଦୋକାନରୁୁ କିଛି ଖାଇନି।
ହ
ସେଇଆକୁ ଆସିଲା ବି ସୁଧା ଭାତ ଖାଇଲା। ଖାଲି ଆଡୁ ସାଡୁ ଖାଇବ।
ସବୁ ମିଳିଛି ସବୁ ଭୁଲ ଅଛି।
ହୁଁ।
ସବୁ ବହି ଭୁଲ ଅଲଗା ପାଠ। ଓ ସରକାର ପୁରା ସମ୍ବାଦରେ ଦେଖଉଛି କହୁଥିଲା ଟୋଟାଲ ନଅଶହ ଆଠଟା ବହି ନା କେତେଟା ବହି ଶହେ ନଅଟା ନା ବ କେତେଟା ବହି ଅଛି ଭୁଲ।
ଭୁଲ ପା ଅଛି ସବୁ ବହି ହେରା ଆଉ ଅଛି ଆମ ଛୁଆଙ୍କୁ ବି ବହି ମିଳିନି।
ପଢେଇବେ ବୋଲି କହୁଥିଲା ଆଉ।
ହୁଁ।
ହଁ ଏ ଦେଖୁନ ନୂଆ ବହି ଏ ବର୍ଷ ବଦଳିଲା ସେ ତାଙ୍କର ବାଗେଇକି ଛପା ହେଇ ନାହିଁ ପୁରା ଯିଏ ସେସିପି। କିଆଁ ମନ୍ତ୍ରୀ ଉପରେ ଏଇନା ପକଉଚନ୍ତି କଉଛନ୍ତି ଦଉଇସ୍ତପା। ଛୁଆଙ୍କ ଭବିଷ୍ୟତ ନଷ୍ଟ।
ପୁଣି ବହି ବଦଳ କଣପାଇଁ ବହି ବଦଳଉଥିଲାଣି